ଶୁଭ ସନ୍ଧ୍ୟା ଆଜ୍ଞା।
କେମିତି ଅଛନ୍ତି ଆଜ୍ଞା
ହଁ ହଁ ଶୁଣି ପାରୁଚି।
ଆଜ୍ଞା।
କଣ କରୁଥିଲେ?
ଶୁଭ ଶନ୍ଧ
ଆଉ କଣ କରୁଥିଲେ ଆପଣ?
ଆଜ୍ଞା ଏଠି ବାହାରେ ବସିଥିଲି ଆଜ୍ଞା ଗରମ ହଉଛି ପବନ ଦଉଥିଲା ବାହାରେ ବସିଥିଲୁ।
ହଁ ଏ ଗରମ ତ ତା ବି ଏଣେ ବି ଗରମ ହଉଛି ମୁଁ ସନ୍ଧ୍ୟା ଆଳତି କରୁଥିଲି। ହଁ ହଁ ଶୁଭୁଛି।
ଆଜ୍ଞା ଆଜ୍ଞା କୁହନ୍ତୁ। ହଁ ହଁ ଶୁଣିପାରୁଛି କୁହନ୍ତୁ କୁହନ୍ତୁ।
ଏପଟରେ ବି ଗରମ ହଉଛି। ଏପଟରେ ବି ଗରମ ହଉଛି। ମୁଁ ଘର ଝାଡୁ କରିକି ତାପରେ ସନ୍ଧ୍ୟା ଆଳତି କରୁଛି।
ଆଜ୍ଞା ଏଇ ଦି ତିନି ଦିନ ହବ ପ୍ରାୟ ବର୍ଷା ବି ହେଇନି। ଦୁଇ ତିନି ଦିନ ହେଇଯିବ ତାପମାତ୍ରା ପୁରା ଅଧିକା ଅଛି ବର୍ଷା ବି ହଉନି। ଚାଷୀ ମାନେ ବର୍ଷାର ଆଗମନରେ ହଁ ଚାଷୀ ମାନେ ବର୍ଷାର ଆଗମନରେ ଅଛନ୍ତି। ବର୍ଷା ହେଲେ ସେମାନେ ଚାଷ କରିବେ ଧାନ ବି ରୁଆ ହବାର ଅଛି।
ହଁ ରୁଆ ହବ ବର୍ଷା ହେଲେ ତ ଚାଷୀ ଭାଇ ମାନେ ତ ଯା ଧାନ ରୁଆଁ ରୁଇଁ କରିବା ଆରମ୍ଭ କରିବେ ଚାଷ କାର୍ଯ୍ୟ।
ଆଜ୍ଞା। ଆଉ କୁହନ୍ତୁ ଆପଣ କେବେ ଡାବ ଚିଙ୍ଗୁଡି ଖାଇଛନ୍ତି?
ଡାବ ଚିଙ୍ଗୁଡ଼ି।
ଆଜ୍ଞା ଯୋଉ ତରକାରୀ କରାଯାଏ।
ହଁ ହଁ।
ପଇଡ ଚିଙ୍ଗୁଡି ଯୋଉ କୁହନ୍ତି ପଇଡ ଚିଙ୍ଗୁଡି।
ହଁ ହଁ ଖାଇଛି ଖାଇଛି। ଖାଇଛି ତାର ପ୍ରସ୍ତୁତ ପ୍ରଣାଳୀଟା ଟିକେ ମତେ ଜଣା ନାହିଁ।
ଆଜ୍ଞା।
ଜାଣିଛନ୍ତି କି ତାର ପ୍ରସ୍ତୁତ ପ୍ରଣାଳୀ ଟା?
ଆଜ୍ଞା ସେଟା ମା ଘରେ ଭଲ ତିଆରି କରନ୍ତି ମୁଁ ତ ଜାଣିନି ପ୍ରସ୍ତୁତି ପ୍ରଣାଳୀ। ମା ଘରେ ତିଆରି କରନ୍ତି।
ଭଲ ଲାଗେ ଖାଇବା ପାଇଁ। ଆଉ ଆପଣଙ୍କ
ଆଉ ଆପଣ କଣ ଭଲ ଭଲ ମାନେ ତିଆରି କରନ୍ତି? ରୋଷେଇରେ ଆପଣ କଣ ଭଲ ମାନେ ଖାଦ୍ୟ ପ୍ରସ୍ତୁତି କରି ଜାଣିଛନ୍ତି?
ରୋଷେଇରେ ତ ସବୁ କିଛି ମତେ ଆସେ। ଯାହାବି ହେଲେ ମାନେ ଏମତି ଆମ ଓଡିଆ ଘରର ଖାଇବା ଯେମିତି କି ଭାତ ହଉ ଡାଲି ହଉ କି ଆମର ଭଜା ହଉ। କି ଛୁଇଁ ତରକାରୀ ହଉ କି ପୋଟଳ ତରକାରୀ ହଉ ସବୁ କିଛି କିଛି ମାନେ ଅଳ୍ପ ବହୁତ କି ମତେ ମାନେ ଜଣା ଅଛି ମୁଁ ପ୍ରସ୍ତୁତ କରିପାରିବି।
ଆଜ୍ଞା।
ବେଶୀ କ୍ଷିରିଟା ପ୍ରସ୍ତୁତ କରେ ମାନେ ଭଲସେ ମାନେ ସମସ୍ତେ କୁହନ୍ତି ବହୁତ ଭଲ ହେଇଛି କ୍ଷୀରିବହୁତ ଭଲ କରେ।
ଆପଣ ବେଲଗଛର କିଛି ଉପକାରିତା ବିଷୟରେ କୁହନ୍ତୁ।
ବେଲ ଗଛର ତ ଉପକାର କହିଲେ ନ ସରେ। ତାର ବେଲର ସବୁ ମାନେ ମାନେ ମୂଳରୁ ମାନେ ଅଗରୁ ଯାଙ୍କେ ତାର ଯେମିତି ସବୁ ଜିନିଷ ଉପକାରରେ ଲାଗେ। ଯେମତି ତାର ପତ୍ର ଖାଇଲେ ଆମର ଗ୍ୟାସ୍ ଜନିତ ଯୋଉ ଥିବ ଯେମି ପୀଡା।
ପେଟ ଜନିତ। ହଁ।
ପେଟ ଜନିତ ତାପରେ ପୁରା ଫଳ ବି ଯୋଉ ଆମର ବେଲ ପଣା କରନ୍ତି। ଆମର ସତ। ମୁଖ୍ୟତ ପଣା ସଂକ୍ରାନ୍ତିରେ ବେଲ ପଣା ଧର ନ ହେଲେ ବି ମାନେ ପଣା କହିବାକୁ ଗଲେ ବେଲ ନ ପଡିଲେ ତା ର କିଛି ମହତ୍ଵ ନ ଥାଏ ପଣାର। କେତେ ଜିନିଷ ବି ପକାଅ ବେଲାଅ ପକେଇଲେ ତାର ବାସ୍ନା ଅଲଗା। ତାର ବେଲର ବି ମହତ୍ୱ ତ ବହୁତ ଅଛି ମାନେ ବେଲ ତାକୁ ଧର ବେଲ ପଣା କରିକି ପିଇବେ ତାକୁ ବି ମାନେ ପେଟର ସବୁ ସମସ୍ୟା ଦୂର ହବ। ତା ପରେ ବେଲ ଆମର ଧର ଆମେ ସବୁଦିନ ପାଇଁ ବର୍ଷ ସାରା ରଖିବା ତାକୁ ରଖିବା ପାଇଁ ଚାହିଁଲେ। ଯୋଉ କଷି ବେଲ ଯୋଉ ହେଇଥାଏ।
ହଁ। କଷି ବେଲକୁ ତାକୁ ଗୁଣ୍ଡ କରିକି ରଖନ୍ତି।
ହଁ ତାକୁ ଆମେ କାଟିକିନା ଖରାରେ ଶୁଖେଇବା। ଶୁଖେଇକି ତାକୁ ଯଦି ଗୁଣ୍ଡ କରିକି କାଚ ଜା-ମାନେ ବଇଁଆରେ ପୂରେଇକି ରଖିବା। କି ଆମେ ଏମିତି ମାନେ ବର୍ଷ ସାରା ସେଇଟାକୁ ଆମେ ବି ମାନେ ବ୍ୟବହାର କରିବି ପାରିବା। ଯେମିତି ଆମର କିଛି ମାନେ ପେଟ ଜନିତ ଯ-ଯନ୍ତ୍ରଣା। ଲାଗିଲା ଯେମିତି ପେଟ ଟିକେ କାଟିଲା। କି ମାନ ଗ୍ୟାସ୍ ହେଇଗଲା ସେଇଟାକୁ ଟିକେ ଖାଇଲେ ଆମକୁ ଉପଶମ ଲାଗିବ।
ଆଜ୍ଞା।
ବେଲ ପତ୍ର ଶୁଖେଇକି ବି ଗୁଣ୍ଡ କରିକି ରଖନ୍ତି ତାକୁ ବି ଖାଆନ୍ତି। ବହୁତ ଦିନ ବ୍ୟବହାର କରନ୍ତି। ଆପଣ ଆଡେ ବେଲ ହେଇଛି।
ଆଜ୍ଞା। ବେଲ ହେଇଛି। ଏବେ ଛୋଟ ଛୋଟ କଷି ବେଲ ହଉଛି ଗଛରେ।
ହଁ ମାନେ ଆଗ ବେଲ ଗୁଡାକ ସବୁ ପାଚିକି ସରିଗଲାଣି ଏବେ ନୂତନ ବେଲ ଆରମ୍ଭ ହଉଛି।
ଆଜ୍ଞା। ଆପଣଙ୍କ ଅଞ୍ଚଳରେ ମାନେ ବୃକ୍ଷ ସବୁ ଲଗଉଛନ୍ତି।
ହଁ ବୃ-ବୃକ୍ଷ ତ ଏବେ ମାନେ ବହୁତ କିଛି ରୋପଣ ଚାଲିଲାଣି ଆମର। ଯେହେତୁ ବର୍ଷାର ଆଗମନ ଚାଲିଛି। ଆଉ ସେଥିପାଇଁ ମାନେ ସବୁ ବହୁତ ପ୍ରକାର ବୃକ୍ଷ ମାନେ ଲଗା ହେଇଛି। ଏବେ ତ ସବୁ ବୃ ବୃକ୍ଷ ସବୁ କାଟି ଦଉଛନ୍ତି। ଏମିତି କିି ଆମର ଖରା ଦିନେ ମାନେ ପବନ ଟିକେ ପାଇବା ପାଇଁ ଆମକୁ ବହୁତି କଷ୍ଟ ହଉଚି। ପବନ ଆମର ଯାହା ବି ହେଲେ ଦୈନ
ଯେହେତୁ ହଁ ସେ ଅଙ୍ଗାରକାମ୍ଳ ଗ୍ରହଣ କରି ଆମକୁ ଅମ୍ଳଜାନ ପ୍ରଦାନ କରୁଛି।
ହୁଁ।
ଆଜ୍ଞା। ତ ସେଥିପାଇଁ ଆମକୁ
ପବନ ନିହାତି ବି ଦରକାର ମାନେ ଦୈନିକ ଜୀବନରେ ପବ
ପବନ ଠାରୁ ଅଧିକ ତ ଆମକୁ ଅମ୍ଳଜାନ ଦରକାର ନା। ଯେହେତୁ ଅମ୍ଳଜାନ ଯଦି ହଁ, ଅମ୍ଳଜାନ ଯଦି ନ ହଁ ମିଳିବ ଆମକୁ ଆମର ନିଃଶ୍ଵାସ ପ୍ରଶ୍ଵାସ ତ ଆଉ ନେଇ ପାରିବାନି ଆମକୁ କଷ୍ଟ ହବ ନିଶ୍ୱାସ ପ୍ରଶ୍ଵାସ ନେବାରେ। ଆଉ ଜଳବାୟୁ ବି ଦୂଷିତ ହବ। ଅଙ୍ଗାରକାମ୍ଳ ଯେହେତୁ କଳକାରଖାନା ତିଆରି କରିଦଉଛନ୍ତି ଲୋକମାନେ। ଆଜ୍ଞା, ପୃଥିବୀ ପୃଷ୍ଠକୁ ଦୂଷିତ କରୁଛନ୍ତି। ଆ- -
ଆମର ତ ପ୍ରଥମ କାମ ଆମେ କେମିତି ବୃକ୍ଷରୋପଣ କରିବା। ବୃକ୍ଷ ଆଉ ମାନେ- - ଯେମିତି ଆମେ ପିଲାଙ୍କୁ ଯତ୍ନ କରୁଚେ ସେମିତି ଯଦି ଯ ଯତ୍ନ କରିକି ରଖିବା ବୃକ୍ଷ ବି ବ ମାନେ ବଡ଼ ହେଇକି ଆମକୁ ବି ବହୁତ ଉପକାରରେ ଲାଗିବ।
ଆଜ୍ଞା
ଆଉ, ଆପଣ କଆଡ଼େ ମାନେ ବୃକ୍ଷ ରୋପଣ କଲେଣି।
ଆଜ୍ଞା ଆଜ୍ଞା ବୃକ୍ଷର କଣ ହେଲାଣି।
ହଁ ଆମର ତ ବୃକ୍ଷରୋପଣ ହେଲାଣି ଯାଇକି ଆମର ଛୋଟ ଛୋଟ ସାଇଜ ଗଛ ଲଗେଇଥିଲୁ ଏବେ ଟିକେ ବଡ଼ ଆକାରରେ ସି ହେଲାଣି ବଡ଼ ଆକାର ରେ ବଢିଲାଣି।
ଆଜ୍ଞା
ଡେଲି ମାନେ ଚାରିଟା ବେଳକୁ ମାନେ ଯାହାବି ହେଲେ ଯୋଉ ଖରା ପାଇଁ ପାଣି ଦବାକୁ ପଡୁଚି।
ଆଜ୍ଞା, ଆପଣଙ୍କର ତ ଆଜ୍ଞା ଆପଣଙ୍କର ତ କୋଠା ଘର ଥିବ।
ହଁ କୋଠା ଘର ଅଛି।
ଆଜ୍ଞା, କୋଠାହାର ଚାରିିକରରେ ଆପଣଙ୍କର ଉଠେ ଅଶ୍ୱତଥ ଗଛ ଉଠେ?
ଅଶତଥ।
ହଁ ଯୋଉ ଛୋଟ ଛୋଟ ଉଠିଥାଏ। ଦେଖିଛନ୍ତି ଆପଣ କେବେ ଦେଖିଥିବେ। ଏଇ ଘର କାନ୍ଥର ଚାରିିକରରେ ଉଠେ ଅଶ୍ୱତଥ। ଆଉ ବଟ ବୃକ୍ଷ ଏମିତି ସବୁ ମାନେ ଗଛ ଉଠେ।
ଛୋଟ ଛୋଟ ସାଇଜିର।
ଆଜ୍ଞା, ସେ ସବୁ ଗଛକୁ ରଖିବା କଥା ନୁହେଁ? ତାର, ଚାରି ପାଖରେ।
ରଖିଲେ ବି ସେଇଟା ମାନେ କୁହନ୍ତି ଅଶୁଭ ବୋଲି।
ଅଶୁଭ ବୋଲି କୁହନ୍ତି।
ହଁ ହଁ ଶୁଣିଥିଲି ଏହାର କଥା। ମା ମାନେ - - କୁଅନ୍ତି, ମା ଜେଜେ ମା କୁଅନ୍ତି। ପୁଣି ଆଉ ଆପ ଆପଣ ଏବ ବର୍ଷ ସ୍ନାନ ପୂର୍ଣ୍ଣିମାରେ ଯାଇ- - ଯେମିତି ଶ୍ରୀ ଜଗନ୍ନାଥ ମନ୍ଦିର
ଆଜ୍ଞା ଯାଇଥିଲି।
ଯାଇଥିଲେ, କଣ ସବୁ ଦୃଶ୍ୟ ଦେଖିଲେ ଜଗନ୍ନାଥଙ୍କୁ?
ଆଜ୍ଞା
ଜଗନ୍ନାଥ ର ଦୃଶ୍ୟ ବହୁତ ମନଲୋଭା କଣ ଥିବ କଣ ଦେଖିଲେ ଟିକେ କୁହନ୍ତୁ?
ଆଜ୍ଞା, ମୁଁ ତ ପୁରୀ ତ ଯାଇପାରିନି। ପୁରୀ ନୁଅଁ ଏଇ ପାଖରେ ଗୋଟେ ଛତିଆ ବଟ ମନ୍ଦିର ଅଛି।
ଛଟିଆ ବଟ ହଁ ପୁରୀର ତ ସେ ସେକେଣ୍ଡ ମାନେ ଦ୍ଵିତୀୟ ମନ୍ଦିର କହିଲେ ଚଳେ।
ଆଜ୍ଞା
ସେଠି ଯାଇଥିଲେ ଦର୍ଶନ କରିକି ଫେରିଲେ, ବହୁତ ଶାନ୍ତି ଲାଗିଥିବ ଆ - - ପଣଙ୍କୁ ନା।
ଆଜ୍ଞା, ବହୁତ ହି ଶାନ୍ତି ଲାଗିଲା।
ଆଉ ଜଗନ୍ନାଥଙ୍କ ଆଖି ଦେଖିଦେଲେ - - ମାନେ ବହୁତ ମାନେ ମନ ବହୁତ ଶାନ୍ତି ମିଳେ ସବୁ ଦୁଃଖ କଷ୍ଟ ଦୂର ହେଇ- - ଯାଏ। ଆଖିରୁ ଆପେ ଆପେ ଲୁହ ଝରିଯାଏ।
ଚକାଡଳାର ଚକାଡଳାର ଯୋଉ କୁହନ୍ତିନି। କଳା ମାନେ ଅନ୍ଧାରରେ ଚକାଡଳାର କଳା ଅନ୍ଧାରରେ ମିଶି ମାନେ ଯେମିତି ମିଶିଗଲେ ଯୋଉ ଶାନ୍ତି ଲାଗେ
ଆଖି ଆଖି ମିଶେଇ ଦେଲେ ଲୁହ ଝରି ଆସେ ଆପେ ଆପେ।
ସ୍
ଆପଣଙ୍କୁ ଆବାଜ ହୋଉଚି ଆମର ଏପଟେ କୋଇଲି କୁହୁ କୁହୁ ର ଶବ୍ଦ?
ଆଜ୍ଞା ଶୁଭୁଛି।
ବହୁତ ସୁନ୍ଦର ଲାଗୁଚି।
ଆପଣ କେବେ କୋଇଲି ସହିତ ଝଗଡା କରିଛନ୍ତି?
ହଁ ହଁ କହିଲି କି ମୁଁ ବହୁତ ଥରା
ମାନେ ଆମେ ସବୁ ଛୁଆ ମାନେ ମିଶିକି କୋଇଲିକି ବହୁତ ସମୟରେ ଚିଡେଇ ଦୋଉ।
ହଁ ହଁ ଆମେ ଥରେ କହିଲେ ମାନେ କୁହୁ ସେ କହିବ କୁହୁ।
ହଁ।
ଏବେ ବି ସେଇଟା ମୁଁ ପିଲା ବେଳେ କରୁଥିଲି ଏବେ ମୋର ହୁଁ ଝିଅ କରୁଚି।
ଆ
ଏଇଟା ବି କରୁଥିବେ ସବୁ ପିଲାମାନେ ଏଇଟା ମାନେ କରନ୍ତି ପିଲା ବେଳେ।
ଆଜ୍ଞା।
ଆଉ ଆପଣଙ୍କୁ କଣ ଭଲ ଲାଗେ ରସଗୋଲା ଖାଇବାକୁ ଭଲ ଲାଗେ ନା?
ଆଜ୍ଞା ରସଗୋଲା ବହୁତ ଭଲ ଲାଗେ।
ଆମର ଗୋଟେ କୁହନ୍ତି ପାହାଳ ରସଗୋଲା ଯୋଉଟା ଆମର ମାନେ ଯୋଉ ଭୁବନେଶ୍ଵର ଆଡେ ମିଳେ ପାହାଳ ରସଗଲା। ଖାଇଚନ୍ତି ନା?
ଛେନା ପୋଡ ଖାଇଚନ୍ତି ଆପଣ?
ହଁ ହଁ ଛେନାପୋଡ ଖାଇଚି।
ସେଟା ପ୍ରସ୍ତୁତି ପ୍ରଣାଳୀ ଆପଣ ଜାଣିଛନ୍ତି?
ହଁ ପ୍ରସ୍ତୁତ ପ୍ରଣାଳୀ ମାଲୁମ୍ ଅଛି କରନ୍ତି ମା ମାନେ ଟିକେ ଟିକେ ଦେଖିଚି। ଆଉ ମୁଁ ନିଜେ କେ ନିଜେ କେବେ ପ୍ରସ୍ତୁତ କରିନି ଦେଖିଚି।
ଆଜ୍ଞା କୁହନ୍ତୁ ଟିକେ ଟିକେ କିଛି ଯଦି ଜାଣିଥିବେ।
ଛେନାପୋଡ଼ର ଆମର ତ ଏମିତି ଛେନା ଆମର ଯେମିତି କ୍ଷୀରକୁ କାଟିବେ ପ୍ରଥମ ବସେଇବେ ମାନେ ଇ ଚୁଲାରେ
କ୍ଷୀର ଛିଡେଇ ଛେନା ପ୍ରସ୍ତୁତ କରିବେ
ହଁ ତାକୁ ମାନେ କ୍ଷୀର ଟା ଫୁଟି ସାରିଲା ପରେ ଛେନା ପାଣି ହୋଉ କି ଆମର ଲେମ୍ବୁ ହୋଉ ତାକୁ ଚିପୁଡିବେ ଚିପୁଡିଲେ ସେ ସେ ଗୋଟେ ଛେନା ପ୍ରସ୍ତୁତ ହବ ଛେନା ପ୍ରସ୍ତୁତ ହେଲେ ତା ପରେ ମାନେ ଆମର ସେଇଟାକୁ ମାନେ କଣ କରନ୍ତି?
ତାକୁ ଚକଡିକି ଚିନି ପକେଇ ହଁ ଆଉ ତାଥିରେ ପଡେ ଗୁଜୁରାତି ଗୁଣ୍ଡ ପକେଇ ତାକୁ ଗୋଳେଇ ତାକୁ ପୋଡ ଯାଏ। ଗୋଟେ ପାତ୍ରରେ ରଖି କଦଳୀ ପତ୍ର ରଖାଯାଏ ହଁ।
ତଳେ କଦଳୀ ପତ୍ର ରଖାଯାଏ ନଲେ ତା ଦେହରେ ଘିଅ ଦି ବି ମାରନ୍ତି ଯୋଉ ଆମର ଶୁଦ୍ଧ ଗୁଆ ଘିଅ। ହଁ ମରା ଯାଏ ତା ଉପରେ ମାନେ ତା ସେଟାକୁ ଆମେ ଯୋଉ ଯନ୍ତୁଆଣ ଇଏ କରିଥାନ୍ତୁ ତାକୁ ମାନେ ମାନେ ଥାପିଲା ଭଳିଆ କରୁ ପୁରା ମାନେ ଗୋଲ ଆକାରରେ କଲେ ତ ତାପରେ ଆମେ ଇଏ ଦେଇଥାଉ। ମାନେ କାଜୁ ହୋଉ କି ମାନେ ଉ କାଜୁ ଫାଜୁ ଦେଇକି ଟିକେ ସଜେଇଲେ ସେଇଟା ସୁନ୍ଦର ଲାଗେ।
ଆଚ୍ଛା।
ଦେଇକି ତାପରେ ଆମେ ସେଇଟା ମାନେ ପଡ଼ିଥାଉ ଆଉ
ଆଜ୍ଞା
ମତେ ତ ଏତିକି ଜଣାଅଛି ମାନେ ମୁଁ ମାନେ ପ୍ରସ୍ତୁତ କେବେ କରିନି କରନ୍ତି ମା ମାନେ ମୁଁ ଦେଖିଛି
ଆଜ୍ଞା
ହଉ ଆଜ୍ଞା ମୁଁ ଏବେ ରଖୁଛି ଟିକେ ପିଲା ଆସିଲେଣି ପିଲାକୁ ଟିକେ ଖାଇବାକୁ ଦେବି ରଖୁଛି।
ଆଜ୍ଞା।